ହ୍ୟାଲୋ। କଣ ହୁଁ କଣ କରୁଛନ୍ତି?
ଏଇ ବସିଛି ଆଉ କଣ କରିବି।
ଓ ଆଉ କଣ ଜଳଖିଆ କଣ ହେଇଥିଲା?
ଜଳଖିଆ ଆଜି ଏଇ ଜଳଖିଆ ଚେନାଚିରୁ ବିସ୍କୁଟ ହେଇଥିଲା ଖାଇଥିଲୁ ଅଣ୍ଡା।
ହଁ
ଆଉ ରାତିରେ ଆଉ କାହିଁ ଭୋକ ହଉନି ଆଉ ରାତିରେ ତ କିଛି ଖାଇବୁନୁ। ତାପରେ ଆଜି ବି ଇଏ। ହ୍ୟାଲୋ।
ହଁ ହ୍ୟାଲୋ ରୁହ କୁହ।
ହ୍ୟାଲୋ ଏ କାକୁଡି ହେରିକ ହଁ ତମର ଚାଷ ବାସ କର। ନା ଚାଷ କରୁଛ ନା ତମେ।
ହଁ ଆମର ସେମିତି ଲଗେଇଚୁ ବାଡିରେ ପନିପରିବା ଲଗେଇଚୁ ଯେମିତି ଭେଣ୍ଡି ଫେଣ୍ଡି
ହଁ ହଁ। ଆଉ ଆମର ସବୁ ଫସଲ ଲାଗିଛି ଏଇ। କାକୁଡ଼ି, କଲରା, ବାଇଗଣ।
ଓ।
ଝୁଡ଼ୁଙ୍ଗ ସବୁ ପରିବା ଲାଗିଛି ଆଉ ସକାଳୁ ଯାଉଛନ୍ତି ତୋଳିବାକୁ ଆସିଲା ବେଳକୁ ଲେଟ୍ ହେଉଛି ନା ଏଗାର ବାରଟା। ଆଉ ଏଗାରଟା ବାରଟା ହେଇଗଲା ବେଳକୁ ଦିଇଟା ଖାଇଦେଲା ବେଳକୁ ସିଏ ଆସିକି ଖାଇବେ। ସିଏ ଖାଇସାରିଲା ପରେ ମୁଁ ଖାଇବି ଆଉ ଡେରି ହବନି ନା। ଡେରି ହେଲାଠୁ ଦିଦି ଟା ଖାଇଦେଲୁ ତଣ୍ଟି ପୋଡ଼ିଲା ମାନେ ଆଉ ଭୋକ ହଉନି।
ତ
ଆଉ। ଓ ଡେରି କରିକି ଦିଟା ତିନିଟା ବେଳକୁ ଖାଇଲା ବେଳକୁ ହେଲୋ।
ହ୍ୟାଲୋ।
ହଁ ଖାଇଲା ବେଳକୁ ଲେଟ ରେ ଆଉ ଭୋକ ହଉନି। ଆରେ ବାଧ୍ୟରେ ମୁଁ ଦିଟା ଖାଇଥିଲି ଚାରି ଟା ବେଳେ ସେଇ ବି ତଣ୍ଟି ପୋଡ଼ୁଛି।
ହୁଁ
ଆଉ ମାମୁଁ ଘର ଫୋନ କରିଥିଲେ ନା
ମାମୁଁ ଘର ହଁ ମାମୁଁ ଘର କାହିଁ ଫୋନ କରିନାହାନ୍ତି ଆଜି କେଜାଣେ ତାଙ୍କର ଫୋନ କରିି ନାହାନ୍ତି କେବେ ଫୋନ କରିବେ କି କଣ
ଆଉ ମାଇ ନା ମ ରାକେଶ
ରାକେସ୍ ସିଏ ବି କାହିଁ ଫୋନ କରିନି କହିଥିଲା ତ ଫୋନ କରିବ କାହିଁ କରିନି
ଓହୋ ନା ମୋ ପାଖକୁ ଫୋନ କରିଥିଲା ଆଉ କହିଲା ଦେହ ଭଲ ଅଛି ନା ମୁଁ କହିଲି ହଁ ଆଉ ପଚାରିଥିଲା କଣ ଖାଇଛ?
ହଁ
ଆଉ ନ କହିବ ନନା କୁ ଆସିବେ ମୁଁ କହିଲି ହଉ କହିବି ତାକୁ ତ ଏବେ ଟାଇମ ନାଇଁ ଆଉ ଫାଙ୍କା ହେଲେ ଯିବେ
ସେୟା ଆଉ ଏ ବର୍ଷା ପାଗ ଟା ହଉଛି ମାନେ ଦି ତିନି ଦିନ ହେଲା ପୁରା କାଉଁଳିଆ ପାଗ
ହଁ ବର୍ଷା ଟା ବ ମାନେ କହୁଥିଲେ ଜମା ବର୍ଷା ହେବନି କିନ୍ତୁ ପ୍ରବଳ ବର୍ଷା ହେଉଛି
ଆଉ ଏମିତି ବର୍ଷା ହେଲେ ବି ବିଲରେ ପାଣି ଜମିଯିବ ଧାନ କୁ କିନ୍ତୁ ଭଲ ଫସଲ ମଟେ ଜଲକି ହେଲେ ଫସଲ ହବନି
ହୁଁ
ଅ ଫସଲ ଚାଷୀ ଲୋକ ଫସଲରେ ଚଳାନ୍ତି ଫସଲ ଗଲେ ମାନେ ବହୁତ ତୁ ହଇରାଣ ଆମେ ବି ହଇରାଣ ହଉ ତେଣୁ ଅନ୍ୟ ଲୋକ ତମମାନେ ବି ହଇରାଣ ଆଉ ପରିବା ବି ଏତେ ରେଟ ଦେ ନାହିଁ ହେବା ସ
ହଁ ଏବେ ବର୍ଷା ଦିନ ପରିବା ଏତେ କଣ ସେଠି ଯାହା ପରିବା ପାଇଁ ରେଟ୍ ମିଳିବ କଣ କହିଲ
ଏୟା
ଏବେ ପରିବା ଯଦି ରେଟ୍ ମିଳିବ ସେମିତି ଛଚିନ୍ଦ୍ରା ରେୟାର କରିବେ ଯୋଉଟା ଅଳ୍ପ ଅଳ୍ପ ଯୋଉଟା ଚାଷ ହଉଛି କୋବି ଏବେ ସେଗୁଡା ଟିକେ ରେଟ ରେ ଥାଏ ତାହେଲେ ବେଶୀ ଆଉ କଣ
ଏ
ଏବର୍ଷ ବହୁତ ଗରମ ହେଇଥିଲା ସେଇଥିପାଇଁ ବହୁତ ବର୍ଷା ହେଲା। ଯେତିକି ଗରମ ହେଇଛି ସେତିକି ବର୍ଷା ବି ହବ।
ହଁ ବର୍ଷା ହେଲେ ଲ ଲୋକ ହଇରାଣ ହେଇଯିବେ ନା।
ଆଉ ବେଶୀ ବର୍ଷା ହେଲେ ହଇରାଣ ହେଇଯିବେ ନ ଅଳ୍ପ ଅଧିକ ବର୍ଷା ହେଲେ ଧାନ। ଧାନ ଲଗେଇବାକୁ ଯେହେତୁ ଭଲ ଆମ ଏପଟେ ତ ଧାନ ଚାଷ ହୁଏ ପ୍ରାୟ ସବୁ ଧାନ ଚାଷ କରନ୍ତି। ସେଇଥିପାଇ ଅଳ୍ପ କି ବର୍ଷା ହେଲେ ହଁ।
ଧାନ ବୁଣନ୍ତି ନା ରୁଅନ୍ତି?
ନାଇଁ ଆମର ଧାନ ବୁଣନ୍ତି।
ଅ ହଁ।
ମଜୁରୀ ନେଇକି ଲୋକମାନେ ବୁଣନ୍ତି। ନହେଲେ ମୋ ଶଶୁର ବି ବେଳେ ବେଳେ। ଦୁର ବିଲ ସବୁ ଆମେ ମୁଲିଆ ଲଗେଇ ଦଉ, ଆଉ ପାଖ ବିଲ ଯେତିକ ଶଶୁରଙ୍କୁ ଟାଇମ୍ ହେଲେ ତାଙ୍କର ଯାଇକି ବୁଣି ଦିଅନ୍ତି।
ନିଜେ?
ହଁ।
କେତେଟା ଭଳିଆ ଧାନ ପା
ସେମିତି ଦଶ ବାର ବସ୍ତା ଉପରେ ତ ଧାନ ପାଉ।
ନା ଧାନ ନା ବିକ୍ରି କରିଦିଅ?
ନାଇଁ ଆମେ ଦଶ ବାର ବସ୍ତା ପାଉଥାଉ। ସେଇଟା ଆମେ ମାନେ ବସଉ। କିନ୍ତୁ ହ୍ୟାଲୋ।
ହଁ।
ହ୍ୟାଲୋ।
ହଁ କହୁନୁ।
ସେଇଆ ଦଶ ବାର ବସ୍ତା ଏମିତି ବସଉ। ଆଉ ଯୋଉଟା ଆମର ଦୁର ବିଲ ଅଛି କେତେ ଗୁଡାଏ ଲଗେଇଛୁ। ଦୁର ବିଲ ଯେତିକି ସବୁ ଲଗେଇଛୁ। ସେଇ ଧାନ ସବୁ ଆମର ମାନେ ବିକ୍ରି କରିଦଉ।
ହଁ।
ସେ ଯୋଉ ଲୋକ ଠିକି ଠିକା ନେଇଥିବେ। ସେଇ ଲୋକ ତାଙ୍କର ପଇସା ଦେଇକି ତାଙ୍କର ବିକ୍ରି କରିଦିଅନ୍ତି ଆଉ।
ଆଉ। ଆଉ ତମେ କଣ ଖାଇଥିଲ ଆଜି ସଂନ୍ଧ୍ୟାବେଳେ?
ଆଜି ଧୂପ ଟାଇମରେ ମୁଁ ଆଜି କିଛି ମାନେ ଏତେ କିଛି ଖାଇନି। ଖାଲି ଯା ଖାଇ କି ବିସ୍କୁଟ ଦିଟା ଖାଇଥିଲି।
ଆଉ, ଆଉ ଟିକେ କଣ ଖାଇଲ?
କେକେ ତାଙ୍କର ଯାଇଥିଲି। ସେଠି ବିରିୟାନୀ ବି ଖାଇଥିବେ। ଆଜି
ଆଜି ମନଥିବ ବିରିୟାନୀ।
ଆଉ ତମ ଗାଁରେ ଯଉ ବଡ଼ ଶାଶୁ ଅଛନ୍ତି, ସିଏ ଆସନ୍ତିନି?
ହଁ ସିଏ ଆସନ୍ତି। କିଛି ଦିନ ହେଲା ଆସୁନାହାନ୍ତି। କିନ୍ତୁ ସେମିତି ବେଳେ ବେଳେ ଆସନ୍ତି, ବୁଲିକି ଯାଆନ୍ତି।
ତାଙ୍କ ଦେହ ପାଆ ଭଲ ଅଛି?
ହଁ ତାଙ୍କ ଦେହ ପାଆ ଭଲ ଅଛି। ତାଙ୍କୁ ବି ସେଇ ଜ୍ୱର ହେଇଥିଲା ମଝିରେ ଏବେ ଦେହ ପାଆ ଭଲ ଅଛି।
ଆଉ ତମ ପୁଅ ମାନେ ସବୁ କଣ କରଛନ୍ତି?
ବଡ ଭାଇ ଯିଏ ତା ସେ ଗୋଟେ ମେଡ଼ିସିନ ଷ୍ଟୋରରେ ଅଛନ୍ତି। ବଡ ମେଡ଼ିସିନ ଷ୍ଟୋର ବଡ ମେଡ଼ିସିନ ଷ୍ଟୋର ଅଛନ୍ତି ତା ତାଙ୍କର ସେମତି ଇନକମ୍ କରୁଛନ୍ତି। ଚାଳିଶ ହଜାର ଟଙ୍କା ଭଳିଆ।
ହଁ।
ଆଉ ସାନ ଭାଇ ଯିଏ। ସେ ଟିକେ ପାଠ ସାଠ କରନଥିଲେ ସେଇ ଇଲେକ୍ଟ୍ରିକ କାମରେ ଲାଇନ୍ କାମରେ ଥିଲେ।
ଅଁ ହଁ।
ସେଟିକେ କମ୍ ପାଠ ପଢା ସବୁ ଭାଇ ମାନଙ୍କଠୁ ଆଉ।
ଆଉ ସେଇଠୁ ତୁମ ପିସି ଘର କେତେ ବାଟ?
କୋଉ ମନ ଅପା?
ହଁ।
ଏଇ ପାଖରେ
ଅଁ ସିଏ ଯିବା ଆସିବା କରନ୍ତିନା?
ହୁଁ।
ନାଇ ଯିବା ଆସିବା କରନ୍ତି ନାଇଁକି?
ବାପା ହଁ।
ଆ ହଁ ଆଉ ରାତିରୋଷେଇ କଁ ହବ?
ରାତି ରୋଷେଇ ସେମିତି ହବ ହୁଁ ଆଉ ଏଇ ଚୁଲା ସହିତ କଥା ହୁଅ। ଚୁରା
ହଁ ଏଉରା ନା ନା।
ହାଲୋ ବୋଉ ନମସ୍କାର।
ହାଲୋ।
ହାଲୋ।
ହଁ କୁହ।
ହାଲୋ।
ହାଲୋ।
ହୁଁ କୁହ।
ଉ ଯେତେହେନେ
ଆଁସହିତ ଟିକେ କଥା ହେଇନି ହୁଁ।
ହଁ ଆଉ କଁ କରୁଚ?
ମୁଁ ଏଇ ବସିଚି ଆଉ। କଣ କରିବି ହୁଁ ସେ ଆସିଥିଲେତ ଟିକେ ଭଡ଼ା ଟିଆ ତ ତାଙ୍କୁ ସେଇଥିପାଇଁ ରୁମ୍ ଦେଖଉଥିଲି
ଆଉ?
ହୁଁ ସେଇଥିପାଇଁ କହିଲି ଚୁ ହୁଁ ଟିକେ ଚୁନୁ ସେଇପାଇଁ କହିଲି କଥା ହେବାପାଇଁ ଆଉ ମୁଁ ଜାଣିନି ସେଏଇ ଟାଇମରେ ଆସିବ ବୋଲି।
ଆଉ ସେତାଙ୍କ ମନକୁ ଗଲା ଘର?
ହଁ ସେରହିବେ ପରମାନେଣ୍ଟ। ଉଁ।
ଜେଜେ ଶ୍ୱଶୁର ଅରିକା
ସେସେମିତି ବସୁଚନ୍ତି ଆଉ କଁ କରିବେ ତାଙ୍କର ବସିଚନ୍ତି ତଳେ ଆଉ ସମସ୍ତେ ଆମେ ଉପରେ ଅଛୁ। ହୁଁ ବିଲିଭ୍ କର
ଓହୋ ଆଉ ଏଇଆ ଆଉ ତମ ଶଶୁର ଆସିକି କଣ କହିଲେ
ସିଏ ଆଉ କଣ କହିବେ ସିଏ ଆଉ କିଛି କହିଲେନି ତାଙ୍କର ଆସିଲେ ଆସିକି ତାଙ୍କର ସେ ଦେଖେଉଛନ୍ତି ସେ ଲୋକଙ୍କୁ ମୁ ଫୋନ୍ କଲି ପା ଅ ବାଟୁଆ
ଆ ହ
ହୁଁ ହୁଁ
ତମର ଆଗରୁ ଘର ଭଡ଼ା ଟିଆ ଜଣେଥିଲା ନାଇଁ କି ଫେରେ ତିନି ଜଣ ଆସିଲେ ନାଇଁ କି
ହୁଁ ହୁଁ
ଆଉ ପରିବା କିଣି ଖାଉଛ ଏବେ
ହୁଁ ହୁଁ ଏ ପରିବା କିଣିକି ଖାଉଛୁ ଆଉ ଯାହା ଟିକେ ଟିକେ ଯାହା ଚାଷ ହେଉଛି ସେଇଆ ଯାହା ୟୁଜୁ କରୁଛୁ ନହେଲେ ପୁରା କିଣିକି ଖାଉଛୁ
ଓହୋ ଆଉ ଆଉ ଆଉ ତମର ଏଇ ଯୋଉ ସଜନା ଗଛ ମାନେ ସଜନା ଗଛ ପଛ ଶାଗ ଖାଅ‌ ନା
ହୁଁ ହୁଁ ଶାଗ ଫାଗ ସଜନା ଗଛ ସବୁ ଥାଏ ଏମତି ସବୁ ଯାହା ଖାଇବା କଥା ଖାଉ ଏମିତି ଇଏ କରୁ ତାପରେ ଅଛି ବହୁତ ଗଛ